ହାଲୋ।
ହଁ।
କଣ କରୁଥିଲେ?
କଣ କରିବି ବସିଛି। ଛି ଆଉ ଆଉ ତମେ?
ହଁ ମୁଁ ବି ବସିଛି ଏମତି ହୁଁ।
ଓ ହୋ ଏ
ଆମେ ଏଥର ରଜରେ କୁଆଡେ ବୁଲାବୁଲି କରିବାକୁ ଯିବା ହଁ ଆମେ ଆମେ ଏଥର ଏଥର ଟିକେ ବେଶୀ ବଢିଆ ହେଲା ଆଉ ମାନେ ଆଗରୁ ତ ଗାଁ ଗାଁ ରେ ଆଖା ରହୁଥିଲୁ ଏବେ ଟିକେ ଆମେ ଅଲଗା ଏପଟେ ରହୁଛୁ ନା ତ ଏପଟେ ଖାଲି ବୁଲିବା ପାଇଁ ଯାଇ ଥିଲୁ ଆଉ ତମର ରଜ
ଓ ହୋ ହଁ ହଁ ରଜ ଆମର ପାଳନ କରାଯାଏ ଘରେ ହୁଁ ହୁଁ। ତମ ଗାଁରେ ଥିଲାବେଳେ ଆ ରଜ
ହୁଁ ହୁଁ ଆ ଗାଁ ରେ ଥିଲାବେଳେ ସେଇଟା ତ ବେଶୀ ଭଲ ଲାଗେ ଆହୁରି ମାନେ ସମସ୍ତେ ଥିବେ ସବୁ ସମ୍ପର୍କୀୟ ମାନେ ସେଇଟା ଗୋଟେ ନିଜର ଥାଆନ୍ତି ନା ଆଉ ବାହାରେ ଥିଲା ବେଳେ ଗୋଟେ ଅଲଗା ମାନଙ୍କ ସହ ସହିତ ଥାଆନ୍ତୁ। ତ ଆମେ କୁଆଡେ ଯାଇଥିଲେ କୁଆଡେ ବୁଲିବାକୁ। ତାପରେ ଖେଳିଲୁ ବି ଆଉ ରଜ ଦୋଳି ବନା ହେଇଥିଲା ସବୁ ସାଙ୍ଗ ହଁ ହଁ ସାଙ୍ଗ ସାଙ୍ଗ ମାନେ ଆମେ ଏପଟେ ରହୁଛୁ ନା ତ ସମସ୍ତେ ମିଶିକି ଗୋଟେ କରିଥିଲୁ ସେପଟେ ତାପରେ ସେଇଟା ସଜେଇ ଥିଲୁ ବଢିଆରେ।
ଓ ହୋ ରଜ ଦୋଳି ବାନ୍ଧିଥିଲ?
ବାନ୍ଧିଥିଲୁ। ସେ ଯୋଉ ଦେବଦାରୁ ଗ ଛ ସେଇ ଗଛ ରୂପ ପତ୍ର ଯାଏ ବହୁତ ସାରା ଆଣିଥିଲୁ। ଆଉ ଫୁଲ ବି ମିଳୁନଥିଲା ଯେ ଯଉ ଫୁଲ ସ ସେଇ ଫୁଲ ହାଣିକି ଗୋଟେ ବନେଇ ଦେଇେଇଥିଲୁ ଆଉ। ସେମିତି ବନେଇକି ଟିକେ ଖେଳିଲୁ ସମସ୍ତେ। ଏମିତି ନାଚା ନାଚି ଟିକେ କଲୁ, ଗୀତ ଲଗେଇଲୁ। ଆଉ ପୁଚି ବି ଟିକେ ଖେଳିଥିଲୁ। ସମସ୍ତେ ତ ସେ ଯାଏ ଖେଳନ୍ତି ଆମେ ଆଉ କଣ ସେଇ ସେମିତି ଆକା ଖେଳିଲୁ ଟିକେ। ତାପ ଆଉ ଅଲଗା ଅଲଗା ଖେଳ ବି ଖେଳିଥିଲୁ।
ଅ ହଁ ଏବେ ତ ସବୁ ଆମର ଯେମିତି ଆ ଆମର ଓଡ଼ିଆ ପରମ୍ପରା ଆମର ସଂସ୍କୃତି ପରମ୍ପରା ଆସ୍ତେ ଆସ୍ତେ ଏ ମାନେ ହଜିଯିବାକୁ ବସିଲାଣି ।
ପରା।
ହ ସେଥିପାଇଁ ସବୁ ଆମର ଯେତେକ ପ ପୁରୁଣା ସବୁ ପରମ୍
ହଁ। କଣ ପାଇଁ କି? ଯେମିତି ଆମର
ଗୋଟେ ଝିଅଟେ ରଜଶାଳା ନହବା ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଜନ୍ମ ଦେଇ ପାରେନି, ସେମିତି ଆମର ପୃଥିବୀ ମାତା ମଧ୍ୟ। ର ରଜଶାଳା ହେଲା ପରେ ଯାଇକି ଆମର ଧାନ ବୁଣା ହୁଏ, ଧାନ ଚାଷ କାମ ହୁଏ।
ସେଦିନ ଆକା ବର୍ଷା ଯେମିତି ବି ହୁଏ ନା?
ସେ ଖା ଅନ୍ନ ସବୁ ଦିଅନ୍ତି ଖାଇବା ପାଇଁ।
ହଁ ଭଲ ଫସଲ ଦିଏ ଓ ହୋ ଏମତି ମୁଁ ଜାଣିନଥିଲି ହେଲେ ଏ ଯାଏ। ନାଇଁ ଆମର କଣ ଆଗରୁ ଖେଳି ଖେଳି ଆସିଚୁ ଖାଲି ଖେଳୁଚୁ ସେତିକି ଆକା। ଆଉ। ମୁଁ ବି ଆଉ କେବେ ପଚାରିନି ଯେ ନାଇଁ ରଜ କଣ ପାଇଁ କରାହୁଏ? ହୁଁ।
ହଁ। ଏଇ ରଜ ପର୍ବ ତିନି ଦିନ ପାଳନ କରାଯାଏ ହେଲା।
କିଏ କିଏ ତିନି ଜଣ କରୁଛନ୍ତି କେତେ ଜଣ ଚାରି ଜଣ କରୁ ଚାରି ଦିନ ଚାରି ଦିନ କରନ୍ତି।
ଯେମିତି ପ୍ରଥମ ଦିନ ପହିଲି ରଜ। ଦ୍ଵିତୀୟରେ ରଜ ସଂକ୍ରାନ୍ତି ତୃତୀୟ ଦିନ ଶେଷ ରଜ ଆଉ ଚତୁର୍ଦ ଚତୁର୍ଥ ଦିନ।
ବସୁମତୀ ସ୍ନାନ କରାଯାଏ ହ ଆମରଏକା ତିନି ଦିନ ହୁଏ।
ଓ ହୋ।
ହଁ ତମର ସେପଟେ ଚାରି ଦିନ ହୁଏ କି?
ଚାରି ଦିନ କହିଲେ ସେମିତି ତ ପାଳନ ତିନି ଦିନ କରାଯାଏ ଦେଖିବାକୁ ଗଲେ କିନ୍ତୁ ଘରେ ଯେଉଁ ସବୁ ଠାକୁର ଠାକୁରାଣୀ ଥିବେ କି ଆମର ଯେତିକି ଲୁହା ସାମାନ ଅଛ ଅଛି। ହୁଁ ଆମର ଉ ଯୋଉ ଆମର ସବୁ ଶିଳ ଜିନିଷ ଥାଏ। ପଥର ଜିନିଷ ଶିଳ ଘରଣା ଏଗୁଡ଼ାକ ସବୁ ହଁ ତାଙ୍କୁ ଅଳତା ସିନ୍ଦୁର ସବୁ ଲଗେଇ ଦିଆଯାଇଥାଏ।
ଦିଆଯାଇଥାଏ ହଳଦୀ ଲଗେଇ ଦିଆଯାଇଥାଏ ତାଙ୍କୁ ଗାଧେଇକି ଠାକୁରଙ୍କୁ ସେଦିନ ଚାରି ଦିନ ଦିନ ତାଙ୍କୁ ଅଳକା ସିନ୍ଦୁର ଲଗେଇ ଦିଆଯାଏ ଗାଧେଇକି ପୂଜା ଅର୍ଚ୍ଚନା କରାଯାଏ। କେବଳ ଖିରି ପିଠା କରାଯାଏ। ଆଚ୍ଛା। ଖିରି ପିଠା କରିକି ଜାଗର ହଁ ଆମର ବି ସବୁ
ଯେ ମନ୍ଦିର ଗୁଡା ସବୁ ବନ୍ଦ ଥାଏ ତିନି ଦିନ ରଜ ରଜ ଗଲା ପରେ ଚାରିଦିନ ଦିନ ମନ୍ଦିର ଖୋଲନ୍ତି। ମନ୍ଦିର ଖୋଲିକି ଆଁ ସବୁ ଠାକୁରଙ୍କୁ ସ୍ନାନ କରାନ୍ତି। ଯାହା ତାଙ୍କର ଭୁଗ
ତାଙ୍କର ଭୋଗ ରାଗ ଅଛି। ଭୋଗ ରାଗ କରିକି ପୂଜା କରନ୍ତି। ହଁ। ହେଲେ ଖାଲି ଦେବୀ ମନ୍ଦିର କାଇଁ ବନ୍ଦ ରହିବ। ଏମିତି ଆଉ ଅଲଗା ମନ୍ଦିର?
ହୁଁ ନାଇଁ ଦେବୀ ମନ୍ଦି ର କିନ୍ତୁ ପୁରୁଷ ଲୋକମାନେ ପୂଜା କରନ୍ତି। ସବୁ ଆମର ଯେମିତି ଗଣେଶ ମନ୍ଦିର ଆଁ କି ହନୁମାନ ମନ୍ଦିର ହେଲା କି ଆମର ଏମତି ଅଲଗା ମନ୍ଦିର ଗୁଡ଼ାକରେ କିନ୍ତୁ ଦେବୀ ଚା
ପୂଜା ବାରଣ କରାଯାଏ ତିନି ଦିନ ପର୍ଯ୍ୟନ୍ତ । ହୁଁ।
ସେ ଯେହେତୁ ମା
ହଁ କେବଳ ପୃଥିବୀ ମାତା ଜଣେ ଖାଲି ନାରୀ କି ଅନ୍ୟମାନେ ବି ତ ସମସ୍ତେ ନାରୀ। ହଁ। ତିନି ଦିନ ରଜରେ ସେ ପାଳନ କରନ୍ତି। ହୁଁ ଆଉ ପୁଚି କଣ ଖେଳିଥିଲ ନା ନାଇଁ? କି ଏଥର ରଜ କରିଥିଲ ନା? ଦୋଳି ଖେଳିଥିଲ ଦୋଳି?
ହଁ ଦୋଳି ହଁ ଦୋଳି ତ ରଜ ଦୋଳି ହେଇଥିଲା ରଜ ଦୋଳିରେ ଖେଳିଥିଲୁ ଆଉ ଆମର ସବୁ ପହିଲି ରଜ ଦିନ ସବୁ ପିଠାପଣା କରାଯାଏ ଘରେ ସବୁ। ତମର ପିଠା? ଆପଣା କରନି?
ହଁ ଆମର ବି କରାହୁଏ। ଏଥର କଣ ଆମର କରାହେଇଥିଲା ଯୋଉ ସୁଜି ରେ ପିଠା କରନ୍ତି ଯୋଉ ତେଲରେ ଛାଣନ୍ତି। ଚୁନାଇଁ ସେଇ ପିଠା ପୋଡ ପିଠା ହଁ ସେଇ ପିଠା ଆଉ ଯୋଉ ଧାନ କୁ ଚାଉଳ କରିକି ସରି କଣ ସେ ଚାଉଳକୁ ଯୁତୁନା ଚାଉଳକୁ ସୁୁନା। ସେଇ ପିଠା ବି କରାହେଇଥିଲା। ହଁ ସେ ସେ ଭିତରେ ପୁର ଦେଇକି କରାହେଇଥିଲା। ଏମିତି କେତେ ଚାରି ପ୍ରକାର ପିଠା କରା ହେଇଥିଲା ଖାଲି
ରଜରେ ବେଶୀ ମହତ୍ଵ ଥାଏ ଆମର ପୋଡ଼ପିଠାର
ହଁ ହଁ ସେଇଟା ଯେମିତି ବି କରନ୍ତି ଆଉ ସମସ୍ତେ ତଙ୍କ ଘରେ ଗୋଟେ ସେଇଟା ଥାଏ ଟିକେ କରନ୍ତି
ପୋଡ ପିଠା ପ୍ରାୟତଃ ସମ ତୁଙ୍କ ଘରେ ଦେଖିବ କରନ୍ତି ଅଲଗା ପିଠା ବି ହୁଏ ଆମର ତ ଟେ ଟେ ଏମତି କାକେରା କଲେ ଘରେ ଟିକେ ଭାଇ ମାନ ଖାଇବାକୁ ଭଲ ପାଆନ୍ତିନି ତ ସେଥିପାଇ ଆମ ଘରେ ଅଧିକାଂଶ ଚକୁଳି ପିଠା ହେଇଥାଏ ପ୍ରଥମ ରଜ ଦିନ ବିରି ଚକୁଳି ଆଉ ତରକାରୀ ହେଇଥିବ ଚଣା ଆଳୁ ତରକାରୀ
ତାପରେ ରଜ ସଂକ୍ରାନ୍ତି ଦିନ ଆମର ପୋଡ ପିଠା କରାଯାଏ ସଂକ୍ରକ୍ରାନ୍ତି ଦିନ ଆମର କହିଲି ରଜରେ ଟିକେ ବହୁତ ସାରା ରନ୍ଧା ହେଇଥିବ ମାନେ ନୂଆ ନୂଆ କଣ କଣ ବନେଇ ଦେଇଥିବେ ତାପରେ ହଁ ସବୁ ନୂଆ ନୂଆ ଖାଇବା ଟିକେ ବନା ହେଇଥିବ ଆଉ ପିଠା ବି ବନା ହେଇଥିବ ଆଉ ଗୋଟେ ଦିନରେ ଆଗ କିଏ ଖାଇ ପାରୁଛି ଆମେ ରଜ ସଂକ୍ରାନ୍ତିରେ ବି ଖାଇଦଉଛୁ ବାସ ପିଠା ଆଉ
ହ ହୋ ହଁ
ସେମତି ଆ ପିଠା ବି କର ଆା କେଠୁହାନ୍ତିଁ ଆମ ଗାଁ ଗହଳିରେ ଟିକେ କରିଥାଉଛନ୍ତି ଯେ ହେଲେ ଏପଟ ଟିକେ ଏ ତେ କରୁନାହାନ୍ତି ଆଉ ଚୁଲିରେ କଣ? ହଲ